ହଁ ମୋ ଭୟସ୍ ଆସୁଛି?
ହଁ।
ହଁ ହଁ ହଉ। ହଁ ତମେ କଣ କରୁଛ?
ହ କିଛି ନାହିଁ ସିଏ ପଦାରେ ବୁଲିବା କଥା ହେଇପାରୁଥ ନା
ହଁ ହଉ ଖାଇଛ?
ବହା ବେଳେ କିଏ କଣ ଖାଆନ୍ତି କି? ସନ୍ଧ୍ୟା ବେଳେ କିଏ ଖାଆନ୍ତି କି?
ମୁଁ ଖାଏ
ଆ ସଧ୍ୟାବେଳେ ଖାଇଲେ ମୋଟା ହୋଇ ଯିବ ।
ହୁଁ ମୁଁ ତ ହଉନି।
ତମେ କଣ ସଧ କହୁଛନ୍ତି ପୃଷ୍ଟିକର ଖାଦ୍ୟ ଖାଉନଥିବ। ତାହେଲେ ତମେ ପୁଷ୍ଟିକର ଖାଦ୍ୟ ଖାଉନଥିବ ଆଉ? ନା ନା ମଜାକ୍ କରୁଥିଲି। ସନ୍ଧ୍ୟାବେଳେ ଏଇ ଟିକେ ବରା ବରା ଟିକେ ଖାଇ ଦେଲେ ସରିଲା।
ହଁ। ହଁ।
ହୁଁ। ଆଉ ଡିନରରେ ଆମର ରାତି ଦଶଟ ରୁ ବେଶୀ ହବ ଏଗାରଟା ବେଳକୁ ଣ କେଥା
ତମର ସେପଟୁ ବହୁତ ସାଉଣ୍ଡ ଆସୁଛି। ଟିକେ ଯୋଉଠି ନଏଜ କମ୍ ଅଛି ସେଠିକି ଆସ
ନଏଜ୍ ସେ ଆସୁଛି ଓହୋ ସାରି ଲୋଡାୟ ଏଇଥର ଆସିଲା କ୍ଲିଅର୍? ବ୍ଲୁଟୁଥ ଟା ଦେଇଥିଲି ବି ବୋଧେ ନଏଜ୍ ଆସୁଥିଲା ବହୁତ।
ଓ ହଁ। ହଁ। ଆଉ ତମେ କଣ କରୁଛ ମାନେ କଣ ପଢାପଢି ନା ଜବ ନା କଣ?
ହୁଁ ନାଇଁ ଯବ୍ କରୁଥିଲି ଯବ୍ ଛାଡି ଦେଇକି ଏଣେ ବିିଜନେସ୍ ଲାଇନରେ ଅଛି।
ଅ କି ଜବ୍ କରୁଥିଲ?
ହୁଁ ସେଲସ୍ ମ୍ୟାନ ଥିଲି।
ହଁ। ତ ଏବେ ବିିଜନେସ୍ ତ କଣ ବିିଜନେସ୍ କରିୟାର ପ୍ଲାନ୍ ଅଛି?
ନାଇଁ କରିବାର ପ୍ଲାନ୍ ନାଇଁ
ଅ କରୁଛ ଓ ତାଲେ କଣ ଟା କରୁଛ?
ହଁ ଘରର ଇଣ୍ଟୋରିୟର
ଓ।
ଘରର ଯେତିକ ଇଣ୍ଟେରିୟର କାମ ସମସ୍ତେ ଜିନିଷ ମୋ ଉପ ଆଭେଲେବୁଲ ପିଲା ବି ଆଭେଲେବୁଲ। ହଲ
ହଁ।
ଅର୍ଡର ଆସଥିଲା ପିଲା ପଠେଇଲ କାମ କଲ।
ହଁ ଭଲ ଭଲ। ହୁଁ ହୁଁ।
ବିଜିନେସରେ ନୋ ଟେନ୍ସନ୍। ଆରେ ମାନେ ମାନେ କଣ ନିଜ ଇଚ୍ଛାରେ ତୁମେ କିଛି ନା କିଛି କରିପାର, ମୋର ସପୋଜ୍ କୋଉଠି ଗୋଟା ଯିବା ପାଇଁ ଇଚ୍ଛା ହେଲା ତୁମେ ସଡନଲି ବାହାରିକି ବି ଯାଇପାରିବ। ହୁଁ ଯବ୍ ଯବ୍ କଲେ ତମେ ଆଉ ଜଣଙ୍କ ଅଣ୍ଡରରେ ରହିଲ।
ହୁଁ ହୁଁ।
ତାକୁ ଇଏ କର, ଛୁଟି ଆପ୍ଲାଏ କର, ଇଏ କର ସେ ଛାଡୁ ନଥିବ ବସ ଇଏ ସିଏ ବଗେରା ବଗେରା
ମାନେ ବି ଏମିତି ବି ଥିବ କି ତମ ଦେହ ଖରାପ ହେଇଯାଇଥିବ ତମକୁ ଛୁଟି ମିଳୁନଥିବ। ଥିବ ହଁ ହଁ ଏଥିରେ ପୁରା ତମେ ନି ଜର ମାଲିକ ଯାହା ଇଛା କର, ତମ ଅଣ୍ଡରରେ ଯିଏ ରହିଲେ ଓଲଟା ତାଙ୍କର ଟେନସନ।
ହୁଁ।
ହୁଁ।
ହୁଁ।
ଆଉ ତ କୁହ କୁହ।
ହୁଁ ତମର କଣ ପ୍ଲାନିଙ୍ଗ?
ମୁଁ ତ ବର୍ତ୍ତମାନ ପଢୁଛି ମୋର ସେମିତି କିଛି ପ୍ଲାନିଙ୍ଗ ନାହିଁ।
ଆଛା କଣ ପଢ଼ୁଛନ୍ତି?
ମୋର ପ୍ଲସ୍ ଥ୍ରୀ ଚାଲିଛି।
ହୁଁ ହୁଁ। ହୁଁ ଭବିଷ୍ୟତ ପ୍ଲାନିଂ କରିବା ଦରକାର ନା ଆଗରୁ।
ହଁ ସେ ଅଛି ଯେ ଏଟା କଣ ସମସ୍ତଙ୍କୁ କହିବି ନା।
ହୁଁ ନାଇଁ ନାଇଁ ନାଇଁ ନାଇଁ ସେଇଟା ଠିକ କଥା।
ହୁଁ।
ମୁଁ କହେ ମୁଁ ଗୋଟେ ଜିନିଷ ଇଏ କରେ କହିବା ଅପେକ୍ଷା କରିକି ଦେଖେଇଲା ପରେ ଲୋକ ଦେଖିଲେ ଜାଣି ଇଲେ ସେଇଟା ଠିକ୍। ନାଁ ଭୁଲ୍ କହିଲି କି? ହାଲୋ।
ଆଉ ତମର ଘରେ କିଏ, ହୁଁ ହଁ ଜଣଙ୍କ ଆଗରେ ବା କହିବ, ହାଲୋ।
ମୋତେ କିିଛି କହିଲେ କି?
ହାଲୋ ଭଏସ ଆସୁନି, ହାଲୋ। ହ୍ୟାଲୋ ସୁଗୁଚି ମୋ ଭଏସ, ହଁ ହଁ।
ହଁ ସୁଗିଲା ଏଥରକ।
ହଁ ହଁ।
ହଁ କଣ ଗୋଟେ କହୁଥିଲେ?
ମୁଁ କହୁଥିଲି ହଁ ମୁଁ ବୋଲି ମୁଁ ଯଦି କାହାଘରେ ଏମିତି ବାହାଦୁରୀ ମାରି କହି -କହିଦେବି ଯେ ମୁଁ ଏଇଟା କରିବି ସେ ଟା କରିବି ତ ଆଗକୁ ଯଦି ନ କରି ପାରିଲି ଦୁର୍ଭାଗ୍ୟବଶତଃ। ତ ସେ ଲୋକମାନେ ମୋ ମୁହଁରେ ନକହିଲେ ମୋ ପଛରେ କହିବେ, ଏମିତି କହୁଥିଲା କିଛି କରିପାରିଲାନି। ତ ସେଥିପାଇଁ ହିଁ କାହାକୁ ନ କରିବ, ନ କହିବ, ପରେ କଲେ କିଏ ଜାଣୁ ନ ଜାଣୁ କାହା ହଁ କିଛି ଫରଗ ପଡ଼ିବାର ନାହିଁ।
ହୁଁ ତାପରେ ବି ଆଉ ଗୋଟେ ଜିନିଷ ବି ଅ ସେ କଣ ସେଟା କହନ୍ତି, ନଜର ଗୋଟେ ଲାଗିଯାଏ।
ହଁ ହଁ।
କରିବା ପୂର୍ବରୁ କହିଦେଲେ ପାଞ୍ଚ ଲୋକଙ୍କୁ ସେଟା ଗୋଟେ ନଜର ଲାଗିଯାଏ, ସେଇଟା ସତ କି ମିଛ ମୁଁ ଜାଣିନି।
ଚାହାନ୍ତି ତ ଏଇଟା ନୁହେଁ ନା, ନିଜ ଲୋକ ହିଁ ଅଧିକା ଖରାପ ଚାହାନ୍ତି। ନିଜ ବାପା ମାଆଙ୍କୁ ଛାଡିଦେଲେ ଆଉ ବା କି ନିଜର ଅ ମାନେ କଣ ନିଜ ପରିବାର ଲୋକ ଅଲଗା ଯୋଉମାନେ ଥାନ୍ତି ସେମାନେ ବି ଖରାପ ଚାହିଁପାରନ୍ତି।
ନାଇଁ ଏଟା ଠିକ କଥା। ସବୁବେଳେ ନିଜ ଘରୁ ହିଁ ମାନେ ନିଜ ଲୋକ ହିଁ ସବୁବେଳେ ଥାଆନ୍ତି ଯେ ଆଗକୁ ନ ବଢୁ ଇଏ କରୁ ଇଏ ସବୁ ସନ୍-ଏ ଦୁନିଆଟା ସେଇଆ ହେଇଗଲାଣି ବାପା ଭା-ବାପା ପୁଅର ହୋଉନି କି ପୁଅ ବାପର ହୋଉନି ଆଉ।
ଉଁ ଆଉ ତମ ଘରେ କିଏ ସବୁ ଅଛନ୍ତି?
ଘରେ ବାପା ବୋଉ ମୁଁ ଅଛି ଏଇନା।
ଅହ।
ଦି ଭୋଉଣୀ ଥିଲେ ତାଙ୍କୁ ମୁଁ ବିଦା କରିଦେଇଚି।
ବିଦା କରିଦେଇଚ ମାନେ?
ଘରଛାଡି ପଳେଇଚନ୍ତି।
ହାଁ। ହଉ ହଉ ଠିକ ଅଛି ହଉ ଠିକ ଅଛି ଥାଉ ସେତିକି ଥାଉ।
ଟାଇମ ହେଇଗଲା ନାଇଁ ଟାଇମ ହେଇନି ତ।
ହଁ।
ଆରେ ବାହା ହେଇଯାଇଟନ୍ତି ସେମାନେ।
ଆଉ ସେଇଟା ତ କହିବ ଆଉ ଇଏ କି କଥା?
ହେ ନା ହେ ନା ହାଁ ହାଁ ହାଁ ହାଁ ହାଁ ସନସକିଲ୍ ସସପେନସ୍
ମତେ ସସପେନସ୍ ଭଲ ଲାଗେନି।
ଉଁ ହୁଁ। ମୋର ଗୋଟେ ଖାସିୟତ ଅଛି ମତେ ମିଛ କହିବାରେ ଏକ୍ସପର୍ଟ ମୁଁ।
ହଁ ଆଉ ଏସବୁ ଯାହା କହିଲ ମିଛ କି?
ତମକୁ କଣ ଲାଗୁଚି?
ମୋର ଲାଗିବାରେ କଣ ଅଛି?
ନାଇଁ ତମକୁ ଲାଗିଲା କଣ କୁହ ତମ-ତମକୁ ସତ ଲାଗିଲା ମିଛ ଲାଗିଲା?
ଆରେ ଭାଇ ତମେ ଯଦି ନ କହିଥାନ୍ତ କି ମୋର ମିଛ କହିବାରେ ମୁଁ ଏକ୍ସପର୍ଟ ତ ମୁଁ କେମିତି ଜାଣିଥାନ୍ତି ତମ କଥା। ଏରା ମିଛ କି ସତ
ନାଇଁ ସତ କଥା କହିଚି ମିଛ କଥା କହିନି।
ଠିକ ଅଛି ତେବେ।
କାହିଁକି କହିଲି ନା ମଝିରେ ମଝିରେ ମୁଁ ମିଛ କହିଦେଇବି ପାରେ।
ହୁଁ କୁହ ମୋର କିଛି ଫରକ୍ ପଡୁନି।
ଉଁ ହୁଁ। ବାଇଦୱେ ଆଉ ଗୋଟେ କଥା ଜାଣିଚନ୍ତି?
କୁହନ୍ତୁ କୁହନ୍ତୁ।
ମୋର ବୋଧେ ପ୍ରଥମ ଥର ହେଲା କୋଉ‌ ଝିଅ ସହିତ କଥା ହବା ଇଏ।
ହୁଁ ଭଭ କଥା କିଛି ଖରାପ ନୁହଁ।
ଜିରୋ ଏକ୍ସପେରିଏନ୍ସ ଟାଏ ହଁ। ହାଲୋ?
ହଁ।
ହୁଁ ଆଉ କଣ ଖବର କୁହନ୍ତୁ?
ମୋର ସବୁ ଭଲ ବଢିଆ ମସ୍ତ୍।
ଉଁ ହୁଁ।
ତମର କଣ?
ମୋର ଯେମିତି ଦିନ ହୋଉଚି ରାତି ହୋଉଚି ସେମିତି ଭଲ ବି ହୋଉଚି ଖରାପ ବି ହୋଉ
ଉଁ। ସେଇଟା ବି ତିକ୍-ମାନେ ଠିକ୍ ଠିକ୍ ହିଁ କହିଲ।
ଠିକଅଛି ମାନେ?
ମାନେ ଦେଖ ମୁଁ ଯେମିତି ଥିଲି ମୋର ସବୁ ଭଲ ତ ତମେ ସେଇଟା କହିଲନି ତମର କେତେ ଭଲ ଖରାପ ସବୁ ମିଶିକି।
ହଁ ଭଲ ଖରାପ ତ ମିଶିକି ରହୁଛି ନା ଆଉ ତମର ସବୁବେଳେ ଭଲ ହିଁ ମିଶିକି ରହୁଛି ତମ ତମର ଗୁଡ଼ ଲକ୍।
ଆରେ ମୁଁ ଖରାପ ତ କହିବାକୁ ଚାହୁଁନି। ମୁଁ ଭଲ ହିଁ କହିବାକୁ ଚାହୁଁଛି।
ନାଇଁ ଆଉ ଗୋଟେ କଥା ଠିକ ସବୁବେଳେ ଭଲ ଚାହିଁଲେ ସେ ମାନଙ୍କ ସହିତ ଭଲ ହିଁ ହବ।
ହଁ ହୋଉ।
ମୁଁ ଟା ଶୁଣିଥିଲି ନା ରିଲସ ରେ ଦେଖଥିଲି।
ହଁ ଭଲ ଭଲ ରିଲସ ଦେଖ ଅନ୍ୟ ମାନଙ୍କୁ ଜ୍ଞାନ ଦିଅ ବଢ଼ିଆ।
ବାଇଦ ୱେ ମୋର କୌଣସି ଇଷ୍ଟାଗ୍ରାମ କି ଫେସବୁକ୍ ବି ନାହିଁ।
ରିଲସ କିଏ ପଠେଇଲା ହ୍ୱାଟସଅପ ରେ ତମକୁ ଲିଙ୍କ ପଠେଇଲେ ନାଁ କଣ?
ଆରେ ହ୍ୱାଟ୍ସଆପ୍ ଲିଙ୍କ ନାହିଁ ଟାଟସ୍ କିଏ ଗୋଟେ ଦେଇଥିଲା।
ଓ।
ମୋଟିିବେସନ ପ୍ଲିଜ।
ଓ। ଭଲ।
ନା ଆପଣଙ୍କ ସେ କଣ ଇଏ ଯୋଉଁ ଅନଲାଇନ ଯୋଉଁ ଟାଇମ ପାସ୍ ଏବେ ସୁ ଇନଷ୍ଟାଗ ହେ ଠିକ ନା ଭୁଲ।
ମଣିଷ ଯଦି ଫ୍ରି ଅଛି। କିଛି ବି କରିପାରେ ଯଦି ଅନ୍ୟର କ୍ଷତି ହଉନି।
ନାଇଁ ଅନ୍ୟର କ୍ଷତି ନାଇଁ ନିଜ
ନିଜର ସେଇଟା ନିଜ କଣ୍ଟ୍ରୋଲରେ ତମେ ଯଦି ଚାହିଁବ ତମର କ୍ଷତି କରିବା ପାଇଁ ତ ସେଥିରେ ଭଗବାନ ବି ଚାହିଁଲେ କିଛି କରିପାରିବେନି। ତମେ ଯଦି ସବୁ ଜିନିଷର କିଛି ଲିମିଟ ଅଛି ତ ସେଟାକୁ ପାର ନ କଲ ତେବେ ତ ସବୁ କିଛି ଠିକ୍।
ହୁଁ ହୁଁ।
କଣ ହେଲା ଭୁଲ କହିଲି।
ନାଇଁ ଠିକ କହିଛନ୍ତି ଯେ କିନ୍ତୁ ହଁ ବର୍ତ୍ତମାନ ଏବେ ଯେଉଁ ସବୁ ପିଲା ଅଛନ୍ତି ସବୁ ସୋସିଆଲ ମିଡିଆ ଫାଷ୍ଟ ଆଉ ସବୁ ପଛରେ।
ଆଁ। ଭଲ ସେମାନେ ତାଙ୍କ ଦୁନିଆରେ ଅନ୍ୟମାନେ ତାଙ୍କ ତା ଦୁନିଆରେ ତ ସେମାନେ ତାଙ୍କ ଦୁନିଆରେ ଅନ୍ୟମାନେ ତା ଦୁନିଆଁ ତାଙ୍କ ପର୍ସନାଲ ଲାଇଫ ସହ ଆମର ତ କିଛି ଲେନଦେନ ନାହିଁନା। ତ ସେମାନେ ଯଦି ଚାହୁଁଛନ୍ତି ତାଙ୍କ ଲାଇ ଲାଇଫ ଟାକୁ ସେମିତି ବଞ୍ଚିବା ପାଇଁ ତ ଆମେ ସେତିରେ କିଛି କରିପାରିବାନି।
ଠିକ୍ ଅଛି ଟାଇମ ସ୍ ଓଭର।
ହୁଁ ହୁଁ ହଁ।